ହ୍ୟାଲୋ ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ ହଁ ଶୁଭୁଚି?
ଆଜ୍ଞା।
ଅ ହ, ଏଇ କ୍ଲିଅର୍ ଶୁଭିଲା। ହଉ ଆଉ କଣ
ମୁଁ ଏବେ ବସିଚି
ହୁଁ ହୁଁ। ବସ୍
ଆପଣ କଣ କରୁଥିଲେ? ହଁ ଆଜି ହେଇଛି।
ଆଜ୍ଞା, ଆଉ କେମିତି ଅଛନ୍ତି? ଆଜ୍ଞା।
ହଁ ଚାଲିଚି ଆଉ
ଆଜ୍ଞା।
ଆଛା, ଆଉ କଣ କରୁଚୁ ଏବେ?
ମୁଁ ଏବେ ବସିଥିଲି।
ପଢା ପଢି ସରିଗଲାଣି?
ନାହିଁ ମୁଁ ପାଠ ପଢୁଛି ଏବେ।
ଓହୋ। କଣ ପଢୁଛ?
ହଁ ପ୍ଲସ୍ ଥ୍ରୀ ସେକେଣ୍ଡ ଇୟର୍।
ଓହୋ। କଣ ଆର୍ଟସ ନା ସାଇନ୍ସ? ମୁଁ କହିଲି ଆର୍ଟସ ନା ସାଇ
ସାଇନ୍ସ।
ଓହ ଅନର୍ସ କଣ ଅଛି?
କେମେଷ୍ଟ୍ରି।
ବଢିଆ ଆଉ। ଏଟା କଣ ପ୍ଲସ୍ ଥ୍ରୀ ସେକେଣ୍ଡ ଇଅର ନୁହେଁ କି?
ଆଜ୍ଞା।
ଓହ ଆଉ ତାପରେ କଣ କରିବ?
ଆପରେ ଭାବୁଛି ବି ଇ ଡ଼ି କରିବି।
ଆପଣ ଏବେ କଣ କରୁଛନ୍ତିି?
ମୋ ପୁଅ ଛୋଟ ସେ ପଢୁଚି କ୍ଲାସ ଥ୍ରୀ ରେ।
ଆଜ୍ଞା?
ମୁଁ କହିଲି ମୋ ପୁଅ ଏବେ କ୍ଲାସ ଥ୍ରୀରେ ପଢୁଚି।
ଆଚ୍ଛା ଆଉ ଘରେ ସମସ୍ତେ କେମିତି ଅଛନ୍ତି?
ବି ଇ ଡି କୋଉଠି କରିବ ବୋଲି ଭାବୁଚ?
ବି ଇ ଡି ଭାବୁଚି ଏଣ୍ଟ୍ରାନ୍ସ ଦେଲା ପରେ ଯେଉ ଗମେଣ୍ଟ ଏ ୟୁନିଭର୍ସିଟିରେ ଆସିବ କଲେଜରେ।
ଅ ହଁ ସେଇଇଟା ଆର ଏନ ଟୀ ଟା ଖଲ ବୋଧେ ନାଇଁ।
ଆଜ୍ଞା।
ମାର୍ ସିଲେନ୍ସନ ଏଣ୍ଟ୍ରାନ୍ସ ହୋଉଥୁବ ଯାହା ମାର୍କ ସିଲେନ୍ସନ ହବ।
ଆଜ୍ଞା।
ହୁଁ ଆଉ ତାପରେ ବିଇଡୀ କରିଦେଇକି ତାପରେ ଏମ ଏ ସି କରିବ ନା କଣ?
ଏମ ଏ ସି ନାହଁ ବି ଏଇ ଡ଼ି ପରେ ମାନେ ଯ ଜବ ପାଇଁ ଏଣ୍ଟ୍ରାନ୍ସ ଦେବି ହାଇସ୍କୁଲ୍ ଟିଚର୍।
ହଁ ମାନେ ସେଇଟା ତ ଠିକ୍ ଅଛି। ହେଇଯିବ ଆଉ।
ତାପରେ ହେଲେ ଭାବୁଛି ଏମଏସ୍ ସି କରିବି ମାନେ ଜବ ହେଲା ପରେ।
ଜବ ହେଲା ପରେ କେମିତି । ମାନେ ଇଏରେ ଯୋଉ ଡିଷ୍ଟଟାନ୍ସ ରେ।
ଆଜ୍ଞା।
ହଁ ଡିଷ୍ଟାନ୍ସ ରେ କରିହବ ଏମ ଏ ସି ଯେ। ଭଲ ଭଲ ୟୁନିଭରସିଟି ମାନେ ଦଉଥିବେ ଡିଷ୍ଟାନ୍ସ ରେ
ଆଜ୍ଞା ଏମିତି କଲେ କ୍ୱାଲିଫିକେସନ ଟା ଅଧିକ ରହିବ।
ହଁ ଏ ଯୋଉ ଦଉଚି ନ ଦଉଚି କିଏ ଏମ୍ ଏ ସି ଡିଷ୍ଟାନ୍ସରେ?
ଆଜ୍ଞା।
ହଁ ଭଲ ଭଲେନି। କୋଉଠି ଇଗ୍ନୋ ଇଗ୍ନୋ ଦଉଛି ଡିଷ୍ଟାନ୍ସରେ ଏମ ଏ ସି?
ଆଜ୍ଞା।
ହଁ ଦଉଥିବ ଭଲ ୟୁନିଭରସିଟି ଦେଖିକି ବୁଝିକି କରିବ।
ଆଜ୍ଞା। ଆଉ ଆପଣ ଖାଇସାରିଲେଣି?
ହଁ ଇଏ ଅ ଅନ୍--‌
ନା ଆଜି ସା ଚାର୍ ଟା ଏଳେ ଖାଇଥିଲି ଯେ ଆଉ ସନ୍ଧ୍ୟା ଏଳେ କିଛି ଖାଇନି ଆଉ।
କଁ ଏତେ ଡେରିରେ?
ଶୋଇ ପଡିଥିଲି।
ହୋହୋ ହେ ନିଦ ଭାଙ୍ଗିଲା ପରେ ଦେଇ ଖାଇଲ?
ଆଜ୍ଞା।
ହୁଁ ହୁଁ। ଆଉ ବର୍ଷା ଏବେ ହଉଚି ନା କମିଗଲାଣି?
ନା ଇ ଅଧଘଣ୍ଟା ହେଲା ଛାଡ଼ିଛି।
ହୁଁ ଆମ ଏ ବର୍ଷା ଭଲ୍ ସେ ହେଲା ନି ଯେ ଝଡ ଭଳିଆ ହେଇଗିରି କରେଣ୍ଟ ପଳେଇଛି
ଆଜ୍ଞା।
ଆଉ ଏବେ ତ କଲେ ଛୁଟି ଥିବ ଆଉ ନାଁଇକି ଅଠରରେ ଖୋଲିବ ବଧେ ନା କେବେ?
ଆଜ୍ଞା।
ଆଉ କଁ ମାନେ ଅଲ୍‌ଗା କିଛି କରୁଚ କି? ଇଏ କମ୍ପ୍ୟୁଟର କିଛି କୋର୍ସ କରୁଚ ନା ନାଇଁ?
ଆଜ୍ଞା କମ୍ପ୍ୟୁଟର କରୁଛି।
କଣ ଡି ସି ଏ ନା?
ପି ଜି ଡିସି ଏ ପିଜି ଡିସି ଏ।
ସେଇଠି ଘର ପାଖେରେ?
ଘର ନାହିଁ ମୁଁ ଯୋଉଠି ରହୁଛି ସେଇ ସେଇ ଜାଗା ପାଖେରେ।
ଓହୋ କୋଉ କର୍ ମାନେ ହଷ୍ଟେଲରେ ରହୁଚ?
ଆଜ୍ଞା।
ଓ ହ
ହ
ହୁଁ ହୁଁ ଭଲ ଯଉ କରଦେଇଚ ଇଛ ଆଉ କ
ଆଜ୍ଞା।
ଏ ରହୁଚ ସେଠି କଣ ମାନେ ହଷ୍ଟେଲେ ନା ମେସ୍ କରି ରହୁ
ମୁଁ ମେସ୍ କରିକି ରହୁଛି।
ଅ ହ। ନିଦେ ରୋଷେଇ କରୁଚ?
ଆଜ୍ଞା।
ହୁଁ କଲେଜ ଥିଅ କଲେଜ୍‌ ଖୋଲିଲେ ପୁଣି ପଳେଇବ?
ଆଁ ମୁଁ କାଲି ଆସିଛି ହାରି ରୁମକୁୁ ଆମର ପରୀକ୍ଷା ହବ ତ! ଅ ଅଠରରେ, ଅଠର, ଜୁନ ଅଠରରେ।
ପରୀକ୍ଷା ଓହୋ
ଆଜ୍ଞା।
କେତେ ପିଲା ରହୁଛୁ ରୁ ରୁମ୍ ଭଡ଼ାନିଏ?
ଆଜ୍ଞା, ଆମେ ଦୁଇଟା ରୁମ୍ ଆଉ ଗୋଟେ ରୋଷେଇ ଘର। ଚାରି ଜଣ ରହୁଛୁ। ଦି
ଓହୋ ଆଉ ମିଶିମାଶି କରିଦଉଥିବ ଆଉ।
ନା ସେମାନେ ତିନି ଜ
ହୁଁ, ସେମାନେ ତିନି ଜଣ?
ଏ ରୋଷେଇ ଅଲଗା କରୁଛନ୍ତି। ମୁଁ ଏକା କାରଣ- ମୁଁ ପିଆଜ, ରସୁଣ ଖାଉନି ନା ହେଇଥିଯୋଗୁ।
ହଁ ହଁ
ଆଜ୍ଞା।
ହୁଁ, ହ୍ୟାଲୋ। ସେଇଟା ହିଁ
ଆଜ୍ଞା। କଣ କହୁଛନ୍ତି?
ଆଜ୍ଞା।
ଶୁଭୁଚି ମୁଁ।
ଏ ଆଜ୍ଞା ଆଜ୍ଞା ଏବେ ଶୁଭିଲା।
ମୁଁ କହିଲି ରାତିରେ କଣ ଏବେ ରୋଷେଇ କରିବ?
ଭେଣ୍ଡି ତରକାରୀ।
ଆଉ?
ଆଉ ଭାତ।
ଅଛି ନା କରିବ ପୁଣି?
ନା ଭାତ ଏବେ ସରିଲା।
ଓହ ପୁଣି ବସେଇବ?
ଆଜ୍ଞା। ଗ୍ୟାସ୍। ଆଜ୍ଞା?
ଶୁଭୁନି କଣ କହୁଛନ୍ତି।